ହଁ, ଆପଣ କଣ କରୁଛନ୍ତି?
କରୁଛି କଣ ଏଇ?
ମୋର ତ କାମ ନାଗିଥିଲା ଶାଗ କେରେ ଆଣିଥିଲେ। ତାକୁ ବାଛି ପାରିନଥିନି ଅଳ୍ପ ବାଛିକି କରିଦେଇଥିନି। ଆଉ ମୁଠେ ଥିଲା, ଏଇ କାମ ସାରିକି ଆଇଁଷ ହେଇଥିଲା ସବୁ ଘର ଦ୍ୱାର ପୋଛା ପୁଛି ସବୁ କାମ ସାରିକି, କହିଲେ ଶାଗ ଦିଟା ବାଛି ଦିଅ ଆଉ। ସେ ଟୋକା ସବୁବେଳେ ଶାଗ ଶ ମଦରଙ୍ଗା ଶାଗ ସୁନୁ ଶୁନିଆ ଶାଗ। ଆଉ କୁଷୁଳା ଶାଗ କଳମ ଶାଗ। ସବୁ ଆଣିକି କାଣ୍ଡି କରିଛି କେତେ କାହାକୁ ବାଛିମି। ସେ ଟିକେ ଶାଗ ଭଲ ପାଏ ଖାଇବାକୁ। ଆଉ ମୁଁ କହିନି ନଷ୍ଟ ହବ ନା। ଶୁନୁ ଶୁନିଆ ଶାଗ ସକାଳୁ ଦିଟା ବାଛି କରିଦେଇଥିଲି ଖାଇ ଦେଇକି ଯାଇଥିଲା। ଆଉ ଦିଟା ପାକଳ ପାଚିଲା ହେଇଗଲାଣି। ମୁଁ କହିଲି ବାଛିିଦିଏ କାମ ସାରିକି ଆଇନି ରୋଷେଇବାସ ସଇଲାଣି ଅଧେ ଖାଇ ଛନ୍ତି ଆଉ ଅଧେ ଖାଇନାହାନ୍ତି ଆଉ ବାଛୁଛି ଆଉ। ଯାହାଉ ଫୋନ କଲେ ଭଲ ହେଲା। ଭାବୁଥିଲି ଆପଣ କତିକି ଫୋନ କରିଥାନ୍ତି କେତେ ଦିନ ହେଲା କଥା ହେଇନି। ଯାହାଉ ଆପଣ କଲେ ଭଲ ହେଲା। ଆଉ ଆପଣ କଣ କରୁଥିଲେ।
ଏଇଠି ଖାଇ ପିଇକି ଆସିକି ବସ ଥିଲି, ଏବେ ଯିବି ଘର ଫର ଓଳା ଓଳି କରିବି। ତାପରେ ଛ ଛବୁ କାମ ସରିକି ଛଅଟା ବେଳକୁ ସନ୍ଧ୍ୟା ଦେବି। ଦେଇ ସାରିକି ଆଉ ମୋର କିଛି କାମ ନାହିଁ। ତାପରେ ଆସିଲେ ଯାହା ରା ରେ ଯାହା କାମ ରୋଷେଇ ଫୋଷେଇ ହବ, ଆଉ ଏବେ କିଛି କାମ ନାହିଁ।
ହଁ ବା ମୋ ସେଇବି ସଇଲାଣି, ମୁଁ କହିଲି ଶାଗ ଦିଟା ନଷ୍ଟ ହବ ନା ଏତେ କଷ୍ଟ କରିକି ଆଣୁଛି ସବୁ ସେ ଶାଗୁକୁ ଟିକେ ଭଲ ପାଏ। ହଉ କରିଦେମି କାଲିକି ଆଜି ଅଧେ କରୁଚି। କାଲିକି ଅଧା କରିଦେବି ଆଉ।
ଏଇଆ ଆଉ।
ହଁ ମୋର ବି ଏବେ କିଛି କାମ ନାହିଁ। ସେଇ ଯଗରୁ ପାଞ୍ଚଟାରେ ଆଜି ଯୋଉ ମୋର ଚାରିଟାରେ ଟିଉସନ ଥିଲା। ଏବେ ମୋର ଚାରିଟାରେ ଗୋ ଟିଉସନ ଅଛି, ଯାଇକି ଟଟିୁସନ ସାରିକି ସାତଟା ବେଳକୁ ଆସିବି। ତାପରେ ଆଉ ମୋର କିଛି କାମ ନାହିଁ।
ହଉ ମୁଁ କହିନି ରାତିକ ଆସିନେ ଆଉ ଟିକେ କଥା ହେବା। ଆଉ ହ ଏବେ ଟିକେ କଥା ହେଇଯାଇଥିବା ମୁଁ ବ୍ୟସ୍ତ ଅଛି ଆଉ ଶାଗ ଫାଗ ବାଛି ଦେଇକି ଟିକେ ପାର୍କ ଯାଏ ଚାଲିବାକୁ ଚାରିଟା ବେଳକୁ ଯିବି। ଅ ସାଙ୍ଗ ଗୋଟେ ଯାଏ ତ, ତା ସାଙ୍ଗରେ ମୁଁ ଯାଏ ଟିକେ ଫୋନ କରିବ। ଆଉ ମୁଁ କହିଲି ଶାଗ ବାଛୁଛି ବାଛି ଦେଇକି ଯିବି ଆଉ ଆଉ ଚାରିଟା ସାଢେ ଚାରି ଟା ବେଳକୁ ଆଉ। ଆଉ ସେଇଥିପାଇଁ ତରତର ହଉଚି ଶାଗ ଟିକେ ବାଛିଦେନି ଆପଣ ସାଙ୍ଗରେ କଥ ଥା ହେମି ବୋଲି ଭାବୁଥିଲି ଯାହାହଉ ଆପଣ ଟିକେ ଫୋନ କଲେ ଭଲ ହେଲା। ହଉ ବା ଗାଁର ତ ସବୁ ଶାଗ ସବୁ ଲଗେଇଚନ୍ତି ବାଡିରେ ସବୁ ବୁଣନ୍ତି ଖ ରା ଦିନେ ଟିଅଲ ପାଣି ଥାଏ ମଣ୍ଡେଇ ଦିଅନ୍ତି ଆଉ ଏଠି ତ ଆମର ସବୁ କିଣା। ଆଉ କିଣା ଶାଗ ନଷ୍ଟ କରିବାକୁ ଦିଅ ସଉନି ଯେତେ ପରିଶ୍ରମ ହଉ ବା ଛି ଦବାକୁ ପଡିବ ଶାଗ ଟିକେ ଖାଇଲେ ଭଲ ସୁନସୁନିଆ ଶାଗ ଟିକେ ଡାଇବେଟିସ ଲୋକଙ୍କୁ ଭଲ ଲାଗେ ଆଉ ନିଦ ବି ଆସିବ ସୁନୁ ସୁନିଆ ଶାଗ ଖାଇନକି ଆଉ ମତେ ଭାରି ଭଲ ଲାଗେ ସୁନସୁନିଆ ଶାଗ କଳମ ଶାଗ ଆଉ କୋଉ ଶାଗ ମତେ ଭଲ ଲାଗେନି। ପଚ ପଚରେ ହୁଏ ମତେ ଟିକେ ସୁନୁ ସୁନିଆ ଆଉ କଳମ ଟିକେ ଭଲ ଲାଗେ ବୋଲି ମୁଁ ଜମା ନଷ୍ଟ ଷ୍ଟ କରେନି ମୁଁ ଯେତେ କଷ୍ଟ ହଉ ସବୁ କାମ ସାରିକି ତାକୁ ରଖିଥିବି ବା ଛିକି ମୁଁ କରିକି ଖାଏ ଇଏ ଛୁଆ କେହି ଖାଇବେନି ଶାଗ। ସେ ଆଉ ପୁଅ ଖାଏ ତା ବାପା ଖାଆନ୍ତି ମୁଁ ଖାଏ। ପିଲାମାନେ କେହି ଶାଗ ଖାଉନାହାନ୍ତି ଆଉ ଏଇଆ ଆଉ।
ଘରେ ବି ସବୁ ପରିବା ପନିପରିବା ଗଛ ଲାଗିଚି ଯେମିତି କିି ଏବେ ଭେଣ୍ଡି ଗଛ ବି ଲାଗିଚି ଆଉ ଭେଣ୍ଡି ଲେମ୍ବୁ ଲଙ୍କା ଆଉ ଫୁଲକୋବି ବନ୍ଧାକୋବି ଗାଜର ଆହୁରି ଲାଗିଚି ଯୋଉ କଦଳୀ ଗଛ ଆମର ସେପଟେ ବହୁତ ଲାଗିଚି। ଚି ତାପରେ ଆ ଗଛ ତ ଆମ ଘର ପାଖରେ ମାନେ ମୋ ମାମୁଁ ଘରେ ବହୁତ ସାରା ଆମ୍ବ ଗଛ ବି ଲାଗିଚି ତାପରେ ସେ ଆମ୍ବ ଗଛ ଗୁଡାକ ଆମେ ଆମ୍ବ ପାଚିକି ସବୁ ଆମ୍ବ ପାଚି ସାରିଲାଣି। ଆଉ ଗୋଟେ ଗଛଟେ ଅଛି ସେ ତାର ଆମ୍ବ ବହୁତ ଲେଟ ରେ ପାଚେ ତ ସେଇ ଗଛରେ ଖାଲି କଞ୍ଚା ଆମ୍ବ ଯାହା ଏବେ ଅଛି ନହେଲେ ଆଉ କଞ୍ଚା ଆମ୍ବ ଟୋଟାଲି ନାହିଁ ଆଉ ସବୁ କଞ୍ଚା ଆମ୍ବ ସ ହେଲାଣି ଆମ ମାମୁଁ ଘରେ ବି ସୁନୁ ସୁନୁ ସେ ଶୁନୁସୁନିଆ ଶାଗ ଲାଗିଚି ସଜନା ଶାଗ ଲାଗିଚି। ଯୋଉ ଲାଉ ବି ଲାଗିଚି।
ହଁ ଗାଁ ରେ ବା ଏଇ ଖରା ଦିନେ ଗଢିଆରେ ସୁନୁ ଶୁନିଆ ଶାଗ ପକେଇ ଦିଅନ୍ତି। ଆମ ବାପ ଘରେ ମୋ ବୋଉ ସେମିତି କାଟି ଆଣିବ ଚକା ଜାଲ ଥାଏ ଆଗରୁ ସେ ଜାଲରେ ସବୁ ଝାଡି ଦବ ଥରୁ ଥରୁ ଥଣ୍ଟା ହେଇଯାଏ ତ ସେ ଝାଡି ଦେଇକି ବାଛିଦବ ଆଉ ଏଠି ଏଠି ଜାଲ କୋଉଠୁ ଆଣିବୁ ଗୋଟି ଗୋଟି କରିକି ବାଛିବାକୁ ହଉଚି କିଣା ଶାଗ ଗାଁ ରେ କୋଷ ଖରା ଦିନି ସବୁ କୁଶୁଳା ଖଡା ରୋଇଥିବେ। ଆଉ ସୁଜୁନା ଶାଗ ପକେଇକି କରିବେ ସୁନ ସୁନିଆ ଶାଗ ଖଡି ଦେଇ ଭାତ ଖାଇଦେବେ ଆଉ କିଛି ଦରକାର ନାହିଁ ପଖାଳ ଭାତ। ଆଉ କିଏ ଅମୃତଭଣ୍ଡା କଦଳୀ ସବୁ ଭାଜିଦେବେ ଗାଁରେ ତ ସମସ୍ତଙ୍କ ବାଡିର କଦଳୀ ଗଛ ଗଛ ଅମୃତଭଣ୍ଡା ଗଛ ସୁଜୁନା ଗଛ ସବୁ ହେଇଗଲାଣି ଆଉ ଫଳ ଫଳ ଗଛ ସବୁ ସମସ୍ତଙ୍କ ବାଡିର ଆଉ ଗାଁ ଆଉ ଅଛି ନା। ସବୁ ବାଡି ଘର କରିଦେଲେଣି କିଏ କିଣିକି ଖାଉଚି ଆଉ ସମସ୍ତେ ତ ପିଲା ଛୁଆ ପଳେଇଲେଣିି ବାହାରକୁ ଯିଏ ଜଣେ ଦି ଜଣ ରହିଲେ ବାଡି ଘର କରିଦେଲେ ଟିକେ ଆଣିଲେ ଖାଇଦେଲେ କିଏ ହ ଟ ବଜାରରୁୁ ଯାଉଚି ଆଣୁଚି। ଆଉ ଆମ ଗଟେ ଚାଷୀ ସବୁ ଭଲ ଭଲ ପରିବା ସବୁ ମିଳେ। ଚାଷ କରନ୍ତି ଗାଁ ପାଖାପାଖି ସବୁ।
ଏ କିଏ ଗଲା କିଏ ଆାଣିଲା ଆଣିଲା ନ ନାଇଁ ବାଟରେ ଟିକେ କହିଦେଳ ଛଅ ଘଣ୍ଟା ଭାଜିଥିଲେ ଖାଇଦଲେ ଆଉ କିଛି ଦରକାରନହି ହଁ ଆ।
ଆଁ ମମ ଘରେ ଯୋଉ ଅଜାଙ୍କର ପୁରା ଡାଇବେଟିସ୍ ଟା ସିଏ ବି ସକାଳୁ ର କରିପାରନାହି ପ୍ରାର୍ଥନା ସାରି ବ୍ରଶ କରି ଯୋଉ ସକାଳୁ ଯୋଉ ସୁନ ଶୁନିଆ ଶାଗ କାାର ଚାରି ପାଞ୍ଚଟା ପ ପତରକୁ ଖାଇ ଦିଅନ୍ତି ସବୁବେଳେ ସକାଳେ କଞ୍ଚାସ ଖାଆନ୍ତି। ଆଉ ସେ ଡାଇବେଟିସ ପାଇଁ ତ ଏଇଟା ଭଲ ନା। କଞ୍ଚା ଯୋଉ ଖାଇଦିଅନ୍ତି ତାଙ୍କର ସେଇ ଯୁଗରୁ ଏବେ ଡାଇବେଟିସ୍ ଟା ଟିକେ କ ରହୁଛି ନହେଲେ ଆଗରୁ ତାଙ୍କର ଡାଇବେଟିସ୍ ବହୁତ ଜୋରସେ ହେଇଯାଇଥିଲା। ତାପରେ ଆମ ଯୋଉ ମାମୁଁ ଘରେ ସେଇଠି ବି ଏବେ ଯୋଉ ମୋ ମାମୁଁ ଏବେ ଧାନ ଚାଷ କରିଥିଲେ। ଏବେ ଆଉଥରେ ଧାନ ଚାଷ ବି କରିବେ ଆମର ସେଇଠି ଗୋଟେ ଆମ ବାରି ତ ଅଛି ତାପରେ ଆଉ ଗୋଟେ ଜାଗା ଅଛି ସେଠି ଚାଷ ହୁଏ। ତାପରେ ଆମ ବାରିରେ ବି ମାଛ ସବୁ ଛଡା ହେଇଚି। ସେଇଠି ଗୋଟେ ବଡ ଗଡିଆଟେ ଅଛି ସେଇ ମାଛ ଭିତରେ ସେଇଠି ସବୁ ମାଛ ଛଡା ହେଇଚି। ମାଛ ସବୁ ବଡ ହେଇଗଲେ ତାକୁ କୁ ନେଇକି ବିକି ଦଉଚନ୍ତି ତାପରେ ଯୋଉ ମା ମାଛ ସବୁ ଛଡାସ ଆଉ ତାପରେ ପୁଣିଥରେ ଗଡିଆ ପାଣି ସଫା କରିବେ। ସେଇ ମାଛ ପୁଣି ଛାଡି ଛାଡନ୍ତି ତାପରେ ମାମୁଁ ସେ ମଝିରେ ଥରେ କରିଥିଲେ। ଯୋଉ ପାଳ ଛତୁ ସେଇ ଚାଷ ବି ମାମୁଁ ଥରେ ମଝିରେ କରିଥିଲେ। ଏବେ ଆଉ କରୁନାନ୍ତି ସିଏ ମାମୁଁ ଯୋଉ କାମ କରିବେ ଥରେ ଥରେ କରିବେ ଆଉ ସବୁବେଳେ ସେ କିଛି କାମ କରନ୍ତିନି ତାଙ୍କୁ ବି ଟାଇମ ହୁଏନି ତାଙ୍କର ବି ଅଫିସ ଅଛି। ଅଫିସ ଯିବେ ସେ ସଖାଳ ନଅଟାରୁ ଆସିଲା ବେଳକୁ ରାତି ନଅଟା ହେଇଯାଏ ସେ ସେଇ ଯୁଗୁରୁ ସବୁ କାମ ଉପରେ ଧ୍ୟାନ ଦେଇ ପାରନ୍ତିନି। ଗୋଟିଏ ଦିନ ତ ରବାରି ହାଫ ଡେ ତାଙ୍କର। ସେଇ ଗୋଟିଏ ଦିନରେ ହିଁ ସେ ଯାହା ସବୁ ଜିନିଷ କରନ୍ତି ସେଇ ଯୁଗୁରୁ ସେ ବେଳେ ବେଳେ ହିଁ ଛତୁ ଚାଷ କରନ୍ତି। ନହଲେ ଆମେ ମାନେ ଯେତେବେଳେ ମାମୁଁ ଘରୁକୁ ଯାଉ ସେତବେଳେ ନାଁ ଯୋଉ ଛତୁ ଆମର କିଣିକି ଅଣା ହେଇଯାଏ। ଆମ ଘର ଆଗୁକୁ ଗୋଟେ ଦୋକାନ ଗୋଟେ ଲୋକ ଜଣେ ରହୁଚନ୍ତି। ସେ ଗୁପଚୁପ୍ ଦୋକାନ ବି କରନ୍ତି ଗୁପଚୁପ୍ ବି ବିକୁଛନ୍ତି ଆଉ ସେ ଯୋଉ ପାଳ ଛତୁ ବି ଚାଷ କରୁଚନ୍ତି। ସେଇ ଯୁଗୁରୁ ସେ ତାଙ୍କ ଠାରୁ ଆମେ ନେଇ ଆସୁ ତ। ଆଉ ଘର ପାଖରେ ସମସ୍ତେ ଚିହ୍ନା ତ ସେ ଦେଇ ଦିଅନ୍ତି ବି। ମାମୁଁଙ୍କର ବି ଚିହ୍ନା ଦେଇ ଦିଅନ୍ତି ଆଉ।
ହଁ ସେ ଚାକିରିଆ ଲୋକ ସେ ସବୁ କାମ କରିପାରିବେନି। ବେକାରୀ ଲୋକ ସେ ବିଜନେସ କରିବେ ସେ ତ ଚାକିରି କରିବେ ସଞ୍ଜ ସକାଳେ ସିଆଡେ ଯିବେ ଆଉ କେମତି କରିବେ ଆଉ ମୂଲିଆ ଟେ କିରେ ଯାହା ତ ଆଜିକାଲି କାମ କରୁଚନ୍ତି ଛାଡ ଯଦି ପାଖରେ ରହିବେ ଟିକେ କାମ କରିବେ ନଅନେ ସେ ଠକେଇକି ଚାଲିଯିବେ ଟାଇମ ହେଲେ କେତବଳେ ପଳେଇବେ ତମେ ଜାଣିପାରିବନି। ଆ ବିଜନେସ ବାଲା ଚାକିରିଆ ବାଲା କଣ କରିପାରିବେ ସେ ସବୁ କାମ।
ହଁ
ଉଁ ଏଇଭଳା କଥା ଆଉ ବା ଗାଁ ର ଭଲ ବା ଚାଷ ମାଛ ଚାଷ କରିକି ନେଇକି ଦେଇଦିଅନ୍ତି। ପୋଖରୀ ଖୋଳିକି ଗାଁରେ ଭଲେ ଏଠି ଆମେ କିଣିକି ଖାଉଚନ୍ତି ଗାଁରେ ଲିଜ ଦେଇଦେଲେ ଗଡିିଆ ଟା ଛାଡ଼ିଦେଲେ ମାଛ। ବଡ ହେଇଗଲା ଦିଟା ଜାଲ ପକେଇଦେଇକି ଝିମ୍ପିକି ଦିଟା ନେଇ ଆଇଲେ ଖାଇଦେଲେ ଗଲା କିଛି ମୋ ଇଏ ନାହିଁ ମାଛ ଚାଷର ପରିଶ୍ରମ କିଛି ନାହିଁ। ଆଉ ଏଠି ତ ମାଛ ଯିଏ ବିକୁଚି ସେ ତ ଲାଲେ ଲାଲେ। ଆଉ ଆମେ ଏଇ ହଇରାଣ ହଉଚନ୍ତି ମଝି ମଝିଆ ନା ଆଉ ଆମେ କିଛି କରିପାରୁନାହାନ୍ତି ବୋଲି ଆଉ ପାର ବଣଜର ଭଲ ଲାଭ। ଆମେ ସବୁ ବିଜନେସ କଣ କରିପାରିବା ଗୋଟିଏ ଟା ତ କରିଲାକୁ ଅସମ୍ଭବ। ଆଉ ପାଞ୍ଚଟା କଲା ବେଳକୁ ନେଇ ଆଣି ଥୋଇପାଇନେ ସୀନା। ଆଉ ଏଇଭଳା କଥା ଆଉ କଣ କରିବା ଆଉ ଏବେ ତ ଖରା ଦିନ ହେଲେଣି। ମାଛ ସବୁ ପୋଖରୀରେ ଏଥର ଦେଇଦେବେ। ବେପାରୀକୁ ଦେଇଦେବେ ନୂଆ ପାଣି ପଶିବ ତାକୁ ସଫା କରିବେ। ପୁଣି ମାଛ ଜାଆଁଳ ଆଣିକି ଛାଡିବେ। ପୁଣି ମାଘ ଫାଗୁଣ ହେଲେ ଦେଇଦେବେ ପୁଣି ଛାଡିବେ ଆଉ ଖାଦ୍ୟ ଦେବେ ତାଙ୍କୁ ସବୁ ନି କରି ପାଇନି ବିଷଣ ହେଲା ନହେଲେ ଭଲ ଲାଭ ତା ଦେହର। ଆଉ ହ ଯିଏ କରିପାରୁଛି ଲାଭ ପାଉଛି ଆମେ ଆଉ ମୁଁ ଏବେ ରଖୁଛି ଆଉ କେତେବେଳେ କରିବି।
ହଁ ହଁ।
ହଉ। ଓ ହୋ ଅ।